ହଁ ଦିଦିି।
ଭଲ ଅଛନ୍ତି ଦିଦି?
ହଁ ହଁ ଭଲ ଅଛି।
ଆପଣଙ୍କ ପରିବାରରେ ସମସ୍ତେ କେମତି ଅଛନ୍ତି?
ହଁ ହଁ ଭଲ ଅଛନ୍ତି ଆପଣ ତମ ପରିବାରରେ କେମତି ଅଛନ୍ତି ସମସ୍ତେ?
ହଁ ସମସ୍ତେ ଭଲ ଅଛନ୍ତି ଘରକୁ ଯାଇଛନ୍ତି ମାନେ ଗାଁକୁ ଯାଇଛନ୍ତି ଆଜି।
ଅ ହଁ କଣ ଗାଁ ରେ କଣ ଅଛି କି? ପର୍ବଫର୍ବ କଣ କି କଣ ପାଳନ କରାହଉଛି ଯେ?
ନାଇଁ କଣ ଗୋଟେ ସମ୍ବର୍ଦ୍ଧନା ଦବା ପାଇଁ ଡାକିଛନ୍ତି ମତ
କି ସମର୍ଥନ?
ହଁ ପ୍ରତି ଗାଁର କର କିଛି ନିଜସ୍ୱ ସାଂସ୍କୃତିକ କାର୍ଯ୍ୟକ୍ରମ ଥାଏ। ତେଣୁ ସେ ଉତ୍ସବରେ ଡାକନ୍ତି ବେଳେ ବେଳେ ଯଦି ଗାଁରୁ କିଏ କିଛି ଯାଏ ମତେ ଡାକିଥିଲେ ମୁଁ ତ ଆଉ କହିଲି ନାଇଁ ମୁଁ ଯିବିନି ମତେ ଭଲ ଲାଗିବନି ଆଗକୁ ତେଣୁ ବାପାଙ୍କୁ ଡାକିଛନ୍ତି ବାପା ଯାଇଛନ୍ତି ବୋଉ ବି ଯାଇଛି ଅଜାଙ୍କୁ ଦେଖା ହେବେ ଆସିବେ ଆଉ ଅଜାଙ୍କ ଦେହ ବି ଟିକେ ଭଲ ନାହିଁ ବହୁତ ବୈଜ୍ୟେଷ୍ଠ ବ୍ୟକ୍ତି ତେଣୁ ଏକାଥରେ ଯାଇଛନ୍ତି ସେ ଗାଁ ର ସାଂସ୍କୃତିକ କାର୍ଯ୍ୟକ୍ରମ ଟା ଯୋଗଦାନ ତେବେ ଅଜାଙ୍କୁ ଦେଖା ସାକ୍ଷାତ କରିବେ ତାଙ୍କ ଦେହ ପା ଭଲ ମନ୍ଦ ବୁଝି ଆସିବେ ଆଉ
ଭଲ ବି ଲାଗିବ ଗାଁ ପରିବେଶ ଟିକେ ନିଆରା ଯାହା
ବହୁତ ନିଆରା।
ମାନେ ଆପଣ ତମେ ମାନେ ସହର ଆଉ ଗୋଟେ ଗାଁ ର ପରିବେଶ ଦେଖିବ ବହୁତ ତମକୁ ତଫାତ୍ ଜଣା ପଡିବ।
ହଁ ଗାଁ ଟା ନିଜ ମା ଗାଁ ଟା ନିଜ ମା ପରି ଆଉ ସହର ଟା ନିଜ ମମି ପରି।
ମାନେ ଦୁଇ ଜଣ ଯାକ ମା ଦୁଇ ଜଣ ଯାକର ମାଟି ପାଣି ପବନରେ ଆମେ ବଢିଛୁ କିନ୍ତୁ ଗାଁ ଟା ମୋର ଜେଜେମା ଆଉ ସହର ଟା ମୋ ନିଜ ମା। ମାନେ ଉଭୟଠୁ ସ୍ନେହ ପାଇଛି କିନ୍ତୁ ମୋ ଜେଜେମା ମୋ ଗାଁ ରେ ପୁରା ପିଲାଟି ଦିନରୁ ବଢ଼ିଛି ମୋ ମାଆ ଗାଁରେ କିଛି ଦିନ ଆଉ ବାକି ଜୀବନ ଏଇ ସହରରେ ବଢିଛି।
ଆଉ ସେପଟେ ତ
ହଁ ଟିକେ ହାଲୋ।
ହଁ।
ହାଲୋ।
କହିଲେ ତମ ଗାଁରେ ଚାଷ ବାସ କରାଯାଏ?
ହଁ ଆମ ଗାଁରେ ଚାଷ ବାସ କରାଯାଏ ଆମେ ନିଜେବି ଚାଷ ମାନେ ଚାଷୀ ପରିବାରରୁ ଆସିଚୁ। ଅ ପିଲା ବେଳେ ମୁଁ ଯଦି ଅବା ଚାଷ ଜମି ଯାଇନି କେବେ ଦୁଇଥର ଦୁଇ ଥର ବୁଲିବା ପାଇଁ ଯାଇଚି ମୋ ଜେଜେବାପାଙ୍କୁ ଜମିରେ ସେକେମିତି କାମ କରନ୍ତି।
ହୁଁ।
ମୁଁ ଦେଖେ ଭାରି କଷ୍ଟ ଲାଗେ ଯେଗୋଟେ ଚାଷୀର ଜୀବନଟା କେତେ କଷ୍ଟ।
ହୁଁ ହୁଁ।
ମାନେ ସତେ ଯେମିତି ସେମାନେ ଆମ ପେଟକୁ ଦାନା ମୁଠାଇ ଦବା ପାଇଁ ସେକେତେ ଝାଳ ନିଗାଡ଼ିଛି ଆଉ କେତେ ମୁଠା ବା ମାନେ ମାଟି ନିଜ ହାତରେ ମାନେ ସଜାଡ଼ିଚି ତାର ହିସାବ ନା ମୁଁ ନା ତାହିସାବ ମୁଁ କରି ପାରିବିନା ଯିଏ ଦେଖୁଛି ସିଏ କରିପାରିବ ନା, ତାକୁ ଚାଷୀ କରିଥିବା ଭଗବାନବି କରିପାରିବେ। ସେବହୁତ ପରିଶ୍ରମ କ
ହଁ ଏଇ କୃଷକର ବଳିଦାନଟା ଆମେ ନକହିଲେ ମାନେ ସରିଥାଆନ୍ତା।
ଆଜ୍ଞା।
ଉଁ ଭାବୁଛ ଆମର ଯଦି ଭାରତର ମାନେ ମୁଖ୍ୟ ଦମ୍ଭଯାକ ଅଲଗା କିଛି କୁହନ୍ତୁ କୃଷକ ହଉଚି ଆମ ଭାରତର ଗୋଟେ ମୁଖ୍ୟ ଦମ୍ଭ ପରି।
ଆଜ୍ଞା।
ତିକି ଭାରତରେ ଆମର ଚାଷରୁ ଯେତିକି ଆମର ମାନେ ରପ୍ତାନୀ କରାଯାଉଛି ସେ ତିକେ ଆଉ କୌଣସି ଜିନିଷରେ ହଉନଥିବ।
ଯଦି ଚାଷ କଥା ଦେଖିବା। ତାହେଲେ ଆମ ମାନେ ଆମ ଯୋଉ ଓଡିଶାରେ ମାନେ ଖରିପ ଋତୁରେ ଅନୁ ଅନୁସାରେ ବେ ବ ଅଲଗା ଫସ ତୁ ଚାଷ କରାଯାଇଥାଏ ରବି ଋତୁରେ ଅଲଗା ଫସଲ ଚାଷ କରାଯାଇଥାଏ ବର୍ଷା ଋତୁରେ ଅଲଗା ଫସଲ ଚାଷ କରାଯାଇଥାଏ।
ହୁଁ ହୁଁ।
ସବୁଥି ପାଇଁର ପ୍ରକ୍ରିୟାକରଣ ଆଉ ସେଥିରୁ ଯୋଉ ଉତ୍ପାଦନ କରିବାର ପ୍ରଣାଳୀ। ସବୁ ଭିନ୍ନ-ଭିନ୍ନ ମାନେ ଆମ ଜୀବନରେ ଯଦି ଆମେ କହିବା ଆମ ଜୀବନରେ ଚ୍ୟାଲେଞ୍ଜ ବହୁତ୍ କମ୍। ଆମେ ସବୁ ଦିନଶି ହେଇ ସେମ୍ ରୁଟିନ୍ ସେମ୍ କାମକୁ କରୁ ତଥାପି ମଧ୍ୟ ଆମେ ସେଥିରେ ଉତ୍କୃଷ୍ଟତା ହାସଲ କରିପାରୁନଥାଉ, କିନ୍ତୁ ଗୋଟେ ସି ଯୋଉ କୃଷକ ଜୀବନ ତାର ପ୍ରତି ମୁହୂର୍ତ୍ତରେ ତା ଜୀବନରେ ନୂଆ-ନୂଆ ବିପର୍ଯ୍ୟୟ ଆସିଥାଏ ନୂଆ-ନୂଆ ଯନ୍ତ୍ରଣା ଆସିଥାଏ ସେ ତାକୁ ବହୁତ ସୁଦୃଢ ସହିତ ମୁକାବିଲା କରିଥାଏ। ମାନେ କେତେବେଳେ ଖରା ହେଇକି ମାଟି ଶୁଖିଯାଏ ତାର ପାଣିର ଆବଶ୍ୟକତା ପଡ଼େ କେତେବେଳେ ସେ ମଉଁ ପାଣି ଦେଇଥାଏ ଗଛରେ କିନ୍ତୁ ହଠାତ୍ ଅତର୍କିତ ଭାବରେ କେଉଁଠୁ କାଳବୈଶାଖୀ ପଳିଆସେ ପୁରା ଜମି ପାଣିରେ ବୁଡିଯାଏ ତେଣୁ ମାନେ ତାର ଯୋଉ ଆଶା ପୂରଣ ହବାତ ଦୂରର କଥା ସେ ସବୁବେଳେ ପ୍ରତିଦିନ ସେକିଛି ନୂଆ-ନୂଆ ସ୍ୱପ୍ନ ଦେଖେଯେ ଆଜି ନହେଲା ନାଇଁ କାଲି ମୋ ଜୀବନର ମାନେ ଗତିପଥ ବଦଳିବ ମୋ ସ୍ୱପ୍ନ କିଛି ପୂରଣ ହବ କିନ୍ତୁ ସେ କିଛି ସେଥିରେ ସେଇ ସ୍ଵପ୍ନରେ କିଛି ବାଧା ଆସିଯାଏ ବା ସେ ସ୍ୱପ୍ନ ଭାଙ୍ଗିଯାଏ। ସେ ପୁଣି ସକାଳୁ ଉଠିକି ପୁଣି ସେଇ ପାଣି କାଢେ ପୁଣି ଉଁ ଶୁଖି ଯାଇଥିଲେ ପୁଣି ପାଣି ଦିଏ। ତେଣୁ ଗୋଟେ କୃଷକ ଜୀବନର କଷ୍ଟକୁ ଆମେ କେବଳ ଦେଖୁ। ବା ପଳୁ କିନ୍ତୁ ବାସ୍ତବିକ ଅନୁଭୂ ଅନୁଭବକି ଅନୁଭୂତି ଆମେ କରିପାରୁନା।
ହୁଁ ଠିକ୍ ପଏଣ୍ଟ କିନ୍ତୁ ପୁଣି ମୁଁ ଦେଖିଚି ଯେ କୃଷକ ଯେତିକି ମାନେ ସେ ତାର ମାନେ ଇଏ କରେ ଝାଳ ବୁହା କଷ୍ଟ କରେ ସେ କଷ୍ଟ ଅନୁସାରେ ତାକୁ ପଇସା ବି ସେତିକି ମିଳୁନି। ଭାବେ ମାନେ ଏମିତି ବି ବୋହୁତ ଅଛି ସେ ଯେତିକି କଷ୍ ମାନେ କଷ୍ଟ କରୁଥୁବ ତାପରେ ବି ମାନେ ତାର ଯୋଉ ସେତିକି ସେ ଧାନ ଲଗଉଚି କିବା ସେ ପରିବା ଚାଷ କରୁଚି ତାକୁ ତାର ସଠିକ୍ ଆ ଇଏ ବି ମିଳେନି ତାର ମୂଲ୍ୟ ବି ମିଳେନି ବୋହୁ ଜାଗାରେ ଅଛି। ଆଉ ସେଆ ତମେ ତ ଜାଣିଥିବ ଯେ ଗୋଟେ କୃଷକ ଚାଷ କରିବା ପାଇଁ ସେ ଚାରିଆଡୁ ଋଣ କରିକି ରଖିଥାଏ। ଚାରିଆଡେ ଋଣ କରିକି କଷ୍ଟ କରିକି ସେ ଚାଷ କରେ, କିନ୍ତୁ ଯେତବେଳେ ତାକୁ ସଠିକ୍ ର ମୂଲ୍ୟ ତାରା ମିଳେନି କଷ୍ଟର ତମେ ଦେଖୁଥୁବ ବୋହୁତ ଜାଗାରେ ମାନେ କୃଷକ ମାନେ ଆତ୍ମହତ୍ୟା ବି କରୁଚନ୍ତି।
ହଁ?
ଓଡ଼ିଶାରେ ତ ଗୋଟେ ମଝିରେ ଗୋଟେ ଏମିତି ଚାଲିଥିଲା ଯେ ଗୋଟେ ପରେ ଗୋଟେ କେବଳ ଏ ଚାଷୀ ଆତ୍ମହତ୍ୟା ହିଁ କରିବାକୁ ଲାଗୁଛନ୍ତି। ନାହିଁକି କାରଣ ସେପଟେ ଏମାନେ ଋଣ କରିଛନ୍ତି। କିଛି ଅଭାବରୁ ତାଙ୍କର ଚାଷ ଭଲ ହୋଉନି। ଚାଷ ଭଲ ହେବେ ଚାହିଁଲେ ବି ତାଙ୍କୁ ସ ଠିକ୍ ପରିମାଣର ମୂଲ୍ୟ ବି ମିଳୁନି। ଏଥିପାଇଁ ଗୋଟେ ପରେ ଗୋଟେ ଖାଲି ଚାଷୀ ମାନେ ଆତ୍ମହତ୍ୟା କରୁଥିଲେ। ଆଉ ଯାହାଠୁ ସେମାନେ ଋଣ ଆଣିଥାନ୍ତି ସେମାନେ ଋଣ ତାଙ୍କଠୁ ନେଲେ ମାନେ ବସୁଲ କଲା ବଳୁ ତାଙ୍କୁ ବୋହୁତ କଷ୍ଟ ବି ଦିଅନ୍ତି। ଅପମାନ ବି ଦିଅନ୍ତି। ଗୋଟେ ଚାଷୀ ତୁ ମାନେ ଦୁଃଖ ସହିବ ତ କେତେ ପର୍ଯ୍ୟନ୍ତ ସହିବ ତମେ କୁହ। ଆମେ ଭାବୁଚେ ମାନେ ଆମ ପାଇଁ ନେତା, ମନ୍ତ୍ରୀ ମାନେ ଶିକ୍ଷକ, ଡାକ୍ତର ଇଞ୍ଜିନିୟର ଏ ଯାକ ଆମ ସମାଜର ଗୋଟେ ଗୋଟେ କଣ ମୂଳ ମାନେ ପିଣ୍ଡ ବୋଲି କିନ୍ତୁ ନାଁ କୃଷକ ହିଁ କୃଷକ ବି ଗୋଟେ ମୂଳ ପିଣ୍ଡ ନାଁ କିନ୍ତୁ ଆମେ କୃଷକ ବିଷୟରେ କେ ତେ ଭାବିଚେ। କୁହ ଓଡ଼ିଶା ତ ଧାନ ରପ୍ତାନୀରେ ପ୍ର ଥମ ଏହା କହିବାକୁ ଗଲେ ମାନେ ଚାଉଳ ରପ୍ତାନୀରେ ସେ ପ୍ରଥମ ଓ ରାଜ୍ୟ। କିନ୍ତୁ ମୁଁ ଭାବେନି ଯେ କୃଷକମାନଙ୍କୁ ସେତିକି ଅବ ତାଙ୍କୁ ମୋ ପରିମାଣର ତାଙ୍କ ସେମାନେ ସେତିକି କଷ୍ଟ କରୁଚନ୍ତି ତାଙ୍କ ମୂଲ୍ୟ ମିଳୁଚି ବୋଲି। ଆମେ କଁ କହିବା ଏ ପରିପ୍ରେକ୍ଷୀରେ?
ହଁ ନାଇଁ ଏଇ ପରିପ୍ରେକ୍ଷୀରେ ମୁଁ ଏଇ କଥା କହି ରଖିବାକୁ ଚାହିଁବି ଯେ ପ୍ରାପ୍ୟ କଥା ଯେତବେଳେ ଆସେ ମୁଁ ସବୁବେଳେ ଗୋଟେ କଥା କହେ ଯେ ଜମିରେ ଧାନ ବୁଣୁଥୁବା ଲୋକ ସବୁବେଳେ ଭୋକିଲା ଆଉ ଯୋଉ ଛୋଟ ଛୋଟ ଛୁଆଙ୍କ ମନରେ ଜ୍ଞାନ ମଞ୍ଜି ବୁଣୁଥୁବା ଲୋକ ଆମରି ଭଳିଆ ଶିକ୍ଷକ। ମାନେ କାଳ କାଳ ଶୁଖିଲା। ନା ସେ କୃଷକ ତାପେଟକୁ ଭଲ ଭାବରେ ମୁଠାଏ ଖାଇପାରେ ନା ଶିକ୍ଷକ ତାଜୀବନରେ ନିଜ ମନଭରି ବଞ୍ଚିପାରେ ଆମେ ସବୁବେଳେ ଶୋଷିଲା ଶିକ୍ଷକ ସବୁବେଳେ ଶୋଷିଲା କୃଷକଟିଏ ସବୁବେଳେ ଭୋକିଲା ଏଇଟାକୁ ଆମେ ଭାଗ୍ୟର ବିଡ଼ମ୍ବନା ବୋଲି କହିପାରିବାନି। ଏଟାକୁ ଆମେ ବ୍ୟବସ୍ଥାର ବିଳମ୍ବନା ବୋଲି କହିପାରିବା ବ୍ୟବସ୍ଥାପିକାର ବିଡ଼ମ୍ବନା ବୋଲି କହିପାରିବା। ଯେପରି ଦେଖନ୍ତୁ ଆମର ଏଠି କାର୍ଯ୍ୟପାଳିକା ବ୍ୟବସ୍ଥାପିକା ରହିଲା। ନ୍ୟାୟପାଳିକା ପୁରା ଧ୍ୱସ୍ତ ବିଧ୍ଵସ୍ତ ହେଇଯାଇଚି କାହିଁକି? ନା ଆମେ ନ୍ୟାୟ ମାଗିବାକୁ ଗଲେ ଜଣେ ନ୍ୟାୟ ପାଇଲା ବେଳକୁ ତାଙ୍କର ତିନିଟା ପିଢି ଜନ୍ମ ହେଇକି ଚାରିଟା ପିଢି ମରିଯାଉଛି। ନ୍ୟାୟପାଳିକା କଥା ଛାଡ଼ନ୍ତୁ। ଏଠି ଯୋଉ ବ୍ୟବସ୍ଥାପିକାରେ ଯେତିକି ଲୋକବି ଯାଉଚନ୍ତି ସମସ୍ତେ ଚିନ୍ତା କରୁଚନ୍ତି ପ୍ରକୃତି କଥା। ସମସ୍ତେ ଚିନ୍ତା କରୁଚନ୍ତି ପରିବେଶ କଥା ସମସ୍ତେ ଚିନ୍ତା କରୁଚନ୍ତି ପ୍ରଦୂଷଣ କଥା ସମସ୍ତେ ଚିନ୍ତା କରୁଚନ୍ତି ପରିବାର କଥା। ସମସ୍ତେ ଚିନ୍ତା କରୁଚନ୍ତି ପଇସା କଥା କିନ୍ତୁ କେହି ହେଲେ ମଧ୍ୟ ଚିନ୍ତା କରୁନାହାନ୍ତି ଯେସେଇ ଚାଷୀ କୃଷକ ଯିଏ ଏଇ ସବୁଥିର ମୁଖ୍ୟ ମେରୁଦଣ୍ଡ ଗଛ କଥା ଚିନ୍ତା କରୁଚେ କିନ୍ତୁ ସେଗଛ ଲଗଉଥିବା ଲୋକକଥା ଆମେ ଚିନ୍ତା କରୁନେ ତେଣୁ ତା ଆଖିରେ ଲୁହ ଝରୁଚି କିଲହୁ ଝରୁଚି ସେଇ ଟା ମାନେ ଆମେ ଅନୁଭବ କରୁଚୁ କିନ୍ତୁ ମୁ ଆମ ହାତେରେ କ୍ଷମତା ନାହିଁ।
ହୁଁ ହୁଁ ହୁଁ।
ଆମେ କେବଳ ଅନୁଭବ କରିକି ତାକୁ ସାନ୍ତ୍ୱନା ଦେଇପାରିବୁ କିନ୍ତୁ ତାପାଇଁ ତା ପା ପାଖକୁ ଯାଇ କିଛି କରିପାରିବାର ଦକ୍ଷତା କ୍ଷମତା ଆମ ପାଖରେ କାଇଁ। ବେଳେ ବେଳେ ଭାରି ମନ କଷ୍ ଷ୍ଟ ଲାଗେ ଯେମାନେ ଭଲ ମଣିଷଙ୍କ ପାଇଁ ଆମେ କିଛି ଭଲ କରିପାରୁନୁ।
ହୁଁ ହୁଁ। ଠିକ୍।
ପାନେ ଏଇ ବିଷୟବସ୍ତୁକୁ ନେଇକି ଆପଣ କିଛି ମାର୍ଗଦର୍ଶନ କଲେ ଭଲ ହୁଅନ୍ତା?
ମୁଁ ଭାବିଚି ଏଇ ସବୁ ଯୋଉ ସମସ୍ୟା ଉପୁଜୁଚି ଏବେ ଚାଷ କରିବାକୁବି ଯାହା ଲୋକମାନେ ମାନେ ଇଚ୍ଛା ପ୍ରକାଶ କରୁନହାନ୍ତି ଆପଣ ଦେଖିବାକୁ ପାଉଚୁ। ସବୁ ଭାବୁଚନ୍ତିଯେ ଆମେ ଚାକିରି କରିକି ଗୋଟେ ରୁମ୍ ଭିତରେ ବସିକିରି ଆମେ ଆମ ଜୀବନକୁ ଅତିବାହିତ କରୁ ଆଉ ଏହାମକୁ କଷ୍ଟ କରିକି ଚାଷ କରୁ କିନ୍ତୁ ଚାଷରେ ତାଙ୍କୁ ତାଙ୍କୁ ଉପଯୁକ୍ତ ପ୍ରାପ୍ ଯଦି ଉପଯୁକ୍ତ ପ୍ରାପ୍ୟ ମିଳିବ ତାହେଲେ ସେମାନେବି ଚାଷ ପ୍ରତି ମନ ଧ୍ୟାନ ଦେବେ। କିନ୍ତୁନା ସେମାନଙ୍କୁ ଉପଯୁକ୍ତ ପ୍ରାପ୍୍ୟ ନ ମିଳିବା ଦ୍ଵାରା ସେମାନେ ଚାଷ ପ୍ରତିବି ମନ ଧ୍ୟାନ ଦଉନାହାନ୍ତି। କି ସେ କଷ୍ଟବି ହକୁ କରିବାକୁ ଚାହୁଁନାହାନ୍ତି ଯୋଉ କଷ୍ଟଟି ଆମ ପୂର୍ବ ପୁରୁଷ ମାନେ କରୁଥିଲେ। ଏବେ ଚାଷୀ ଘରକୁ ଗୋଟେ ପୁଅଟିବି ସିଏ ଚାହୁଁଚିଯେ ନା ମୁଁ ପାଠ ସାଠ ପଢିକି ବାହାରେ ଯାଇକି ସହରରେ ଚାକି କିରି କରି ଆଉ ନିଜ ପେଟ ପୋଷେ ବୋଲି ସେଆଉ ସେଇ ଇଚ୍ଛା ପ୍ରକାଶ କରୁନି ଚାଷ ସେଚାହୁଁଚନ୍ତି ନାଇ ମୁଁ ଏଇ କଷ୍ଟରୁ ଦୟରୁ ବଞ୍ଚିବି କାରଣ ସରକାର ସେମାନଙ୍କ ପାଇଁି ସେତିକି ସୁବିଧାବି ଦେଇନାହାନ୍ତି ଯଦି ସେତିକି ସୁବିଧାବି ତା ପ୍ରଦାନ କରାଯାଏ। ଯେସେମାନେ ନିଶ୍ଚିତ ଆଉଥିରେ ତାଙ୍କ ପୂର୍ବ ପୁରୁଷଙ୍କ ପରି ଚାଷ ବାସରେବି ମନ ଧ୍ୟାନ ଦେବେ। ଧାନ ଯଦି ଚାଷ ଏମିତି କରି କରି ସବୁ ଚାଷୀ ମାନେ ଚାଷ ଛାଡ଼ିଦେବେ ଲୋକମାନେ ଖାଇବେ କଣ?
ବୁଝିପାରୁଥିବେ ତ।
ହଁ
ସେଥିପାଇଁ ମୁଁ ବି କହିବି ଯେ ଆପଣ ଏଇ ପ୍ରତି ବି ସଚେତନ ଟିକେ ହୁଅନ୍ତୁ ଲୋକମାନାନଙ୍କୁ ଚାଷ ମାନେ ଚାଷର ଉପକାରିତା ତାକୁ ବୁଝାନ୍ତୁ। ଆଉ ଯେମିତି ଚାଷୀ କଷ୍ଟ ନ ପାଉ ଆଗକୁ ଆମକୁ ସେଥିପାଇଁ ବି ଧ୍ୟାନ ଦେବାକୁ ପଡିବ।
ହଁ
ହଉ ମତେ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଁ ହଁ ମୁଁ ମଧ୍ୟ ବହୁତ ଖୁସି ଗୋଟେ କିଛି ମତେ କହିବା ପାଇଁ ସୁଯୋଗ ମିଳିଲା ଆପଣଙ୍କ ମାନେ ଭିନ୍ନ ଭିନ୍ନ ମସ୍ତିଷ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ସହିତ ମୋର ମାନେ କିଛି ଭାବ ଆଦାନ ପ୍ରଦାନ ହେଇପାରିଲା। ତେଣୁ ବହୁତ ବହୁତ ଧନ୍ୟବାଦ।
ହୁଁ ଠିକ ଅଛି ରଖିଲି।
ହଁ